କ ସଙ୍ଗା।
କଣ, କରୁଛ?
ଏଇ ବସିଛି ପାକିସ୍ତାନରେ ।
ପାକିସ୍ତାନ ପଡିଗଲାଣି।
ହଁ, ହଁ।
ପାକିସ୍ତାନରେ ମୋ ପାଇଁ ସୁଟ ନେଇକି ଆସିବ।
ହଁ ମତେ ବି ସେ ପାକିସ୍ତାନ ସୁଟ୍ ସେହିତି ପାଇଁ ହିଁ ଆସିଛି। ସୁଟ ପାଇଁ ଆଉ ମତେ ଯୋଉ ଡ୍ରାମା ଗୁଡାକ ଦେଖୁଛି ସେ ଆକ୍ଟର ଆଉ ସେ ଆକ୍ଟଟ୍ରେସ ମାନେ ମତେ ବହୁତ ଭଲ ଲାଗନ୍ତି ।ତାଙ୍କୁ ଦେଖା କରିକି, ଆଉ।
ହୁଁ, ହଁ, ହଁ। ଠିକ ଅଛି।
ଆଉ ପାକିସ୍ତାନ ତ କୋଉ, କୋଉ ଡ୍ରାମା ଭଲ ଲାଗେ?
ମତେ ପାକିସ୍ତାନର ସବୁ ଡ୍ରାମା, ଭଲ ଲାଗେ ।ମୁଁ ସବୁ ଡ୍ରାମା ବହୁତ ଭଲ ଭାବରେ ଦେଖୁଛି, ଟିକେ ମଜୋଦାର ଥିବ ମତେ ମଜା ଆସିଵ। ସିଏ ଟିକେ ବୋରିଂ ଥିବ ମୁଁ ଦେଖେ ନା ସେ।
ମୁଁ ବି ସେଇଆ ମତେ ଟିକେ ଫନି ଟାଇପ ର ଥିବ ମତେ ଭଲ ଲାଗେ। ହୁଁ।
ଆଉ।
କଲର ର ସୁଟ୍ ନବ କହୁନା।
ଗୋଟେ ମେହରୁମ କଲର ର ସୁଟ୍ ନେଇକି ଆସିବ ଆଉ ଗୋଟେ ବ୍ଲୁ କଲର ର।
ଆଛା ନବ ତ
ହଁ ହଁ ଦିଟା କଲର୍ ର ନେଇକି ଆସିବ ବାକି ସାନିସୁଟ୍।
ଆଛା।
ନା ନା। ସମ ପାଇଁ ଖାଲି ଡ୍ରେସ ନେଇକି ପଳେଇ ଆସ।
କାଶ୍ମୀରୀ ଚୁଡି ନବ ପୁଣି ନା ପାକିସ୍ତାନୀ ଚୁଡି ନବ?
କାଶ୍ମୀରୀ ଚୁଡ଼ି।
ଆଛା।
ପାକିସ୍ତାନୀ ଚୁଡ଼ି କେମିତିଆ ଥାଏ?
ତଳେ ଯୋଉ ଇଏ ମାନେ ଷ୍ଟୋନ ପୁରା ଖଞ୍ଚା ହେଇକି ଏଡି ଷ୍ଟୋନ ର ଥିବ।
ଆଉ ଥାଉ ତମକୁ ଯୋଉ ଚୁଡ଼ି ଟା ଭଲ ଲାଗୁଛି ସେଇ ଚୁଡ଼ି ନେଇକି ପଳେଇ ଆସ।
ଆଛା ଆଉ ଚପଲରା ନବ।
ହଁ ତମକୁ ଯୋଉ ଜିନିଷ ପସନ୍ଦ ଆସଛି ସେ ନେଇକି ପଳେଇ ଆସ।ଚପଲ, ଚୁଡ଼ି, ଡ୍ରେ ଏ ପାଉଁଜି, ନେକଲେସ ସବୁ ନେଇକି ପଳେଇ ଆସ। ପାକିସ୍ତାନୀ ଛୁଆ ମାନଙ୍କୁ ବି ନେଇକି ପଳେଇ ଆସ।
ତମେ ଘରେ ତାଙ୍କୁ ଖୁଆଖୋଇ କରିକି ଗାଧେଇ ପାଧେଇକି ତାଙ୍କୁ ତ ରଖିବ।
ହଁ। ଆ ଆମ ଘରେ ବି ଗୋଟେ ପା
ଆମ ଘରେ ଗୋଟେ ଗୋଟେ ପୁଅ ଆସିଲାଣି ମତେ ପଚାରୁଛି ତମେ କାହା ସହିତକଥାଉଛ? ଚ ମୁଁ କାହିଲି ମୋ ସାଙ୍ଗ ସହିତ। ହଲିକ ଅ ମତେ ଦେଖିକି କହୁଛି କହୁଛି ଝିଅ ପିଲା। ହଁ ସେ ଝିଅ ପିଲା ହଁ। ହଁ ତ ଉ ଟଟ ଟଟ ଯା ଭରେଗ ଯ ।ହଁ।
ହଁ ହାଲୋ।
ଆଉ ତମେ କଣ ଖାଇଲ?
ମୁଁ ମୁଁ ରୁଟି ଭଜା ଖାଇଲିି ରୁଟି ଭଜା।
ଆଛା। ଆସିବ ନା ଆମ ଭଉଣୀର ବାହାଘର ଅଛି।
ହଁ! ତମେ ଡାକୁଛ ମୁଁ ଯିବି।
ହଁ ଆ ସିବା କୋଉ ଡ୍ରେସ ପିନ୍ଧିବା ହଁ ଚାରି ତାରିଖ ଦିନ ଆସିବ
ମୁଁ ଇଦରେ ଯୋଉ ଡ୍ରେସଟା ପିନ୍ଧିଥିଲି ସେଇ ଡ୍ରେସଟା ପିନ୍ଧିକି ବାଘରରେ ପଳେଇ ଯିବି ।
ଆଚ୍ଛା ତମ ଇଦିରେ କଣ ପିନ୍ଧିଥିଲ ମୁଁ ତ ଦେଖିନି?
ହାଲୋ!
ହଁ ମୁଁ କହିଲି ତମେ ଇଦରେ କୋଉ ଡ୍ରେସ ପିନ୍ଧିଥିଲା ମୁଁ ତ ଦେଖିନି ।
ଇଥିରେ ଦେଖିନ ମୁଁ ପିନ୍ଧିକି ଯିବି ଦେଖିନେବ ।
ଆଚ୍ଛା କୋଉ କଲର ର ଡ୍ରେସ୍ ଅଛି?
ସେ ବ୍ଲୁ କଲର ଅଛି। ବ୍ଲୁ କଲର ର ଅଛ୍ ଛି ଆଉ ହ୍ଵାଇଟ୍ କଲର ଷ୍ଟୋନ ଲାଗିଛି ।
ଆଛା ଆଉ ସେଥିରେ ଜୁଏଲାରୀ ସବୁ କଣ ପିନ୍ଧିଥିଲା ଆଉ କଣ ମେକଅପ୍ ନେଇଥିଲା କୁହ ଟିକେ ।
ମୁଁ ନେକଲେସ ପିନ୍ଧି ନଥିଲି, ମୁଁ ଗୋଟେ ସିଲଭର କଲର ଚେନ୍ ପିନ୍ଧିଥିଲି, ଆଉ କାନ ନରେ ଝୁମକା ପିନ୍ଧିଥିଲି ଆଉ ଅଧିକ କିଛି ପିନ୍ଧି ନଥିଲି।
ସେ ସିମ୍ପୁଲ ରଖିଥିଲି, ସେ ଡ୍ରେସ ଟା ଟିକେ ଅଧିକ ହେବଥିଲା।ସେ ମୁଁ ଟିକେ ସିମ୍ପୁଲ୍ ରଖି ଦେଇଥିଲି।
କେମିତି କଣ କରିଥିଲ?
ମେକପ୍ ଲେ ଫାଉଣ୍ଡେସନ ଲଗେଇଲି ସେଟା ଭାଇରାଲ ଫାଉଣ୍ଡେସନ ମିଳୁନି।ଏବେ ଏ ସବୁ ୟୁଟୁବର ମାନ ଲଗଉଛନ୍ତି।
କୋଉଟା? ମୁଁ ତ ଜାଣିନି।
ଆ ୟୁଟ୍ୟୁବ ରେ ସର୍ଚ୍ଚ କରିବ ମିଳିଯିବ । ମୁଁ ନା ଟା ଭୁଲି ଯାଇଛି। ସେ ପ୍ରାଇମର ତାପରେ ଫାଉଣ୍ଡେସନ ତାପରେ ଫେସ୍ ପାଡର ଆଇ ସାଡୋ ଆଇଲାଇନର ବ୍ଲସ୍ ସବୁ କାଜଲ ସବୁ ଲଗେଇ ଦେଇେଇଥିଲି।ଲିପିଷ୍ଟିକ୍ ବି ଲଗେଇ ଦେଇଥ୍
ଆଚ୍ଛା! ସବୁ ଟିକେ ମୁଁ ତ ବେଶ୍ ସିଏ ମେକପ ରା କିଛି ଜାଣିନି ମତେ କିଏ କୋଉ କୋଉ କୋଉ ବ୍ରାଣ୍ଡ ର ଲଗେଇଥିଲା ସବୁ
ହେ ସେ ବ୍ରାଣ୍ଡ ସବୁ ତ ମୁଁ ଜାଣିନି ସେ ବି ନୂଆ ବ୍ରାଣ୍ଡ ବାହାରିଛି ସେ ଭାଇରାଲ ମନେ ସବୁ ଲଗାନ୍ତି ତ ସବୁ ଅନଲାଇନରେ ସେଟା ମିଳି ଯାଉଛି ।
ଆଚ୍ଛା! ସେଥିରେ କଣ କଣ ଥାଏ?
ସେଟାରେ ଏ ମାନେ ଗୋଟେ କମ୍ବୋ ଅର୍ଡର କଲେ ସେଠାରେ ଗୋଟେ କ୍ରିମ ଥାଏ। ସେଟାରେ ଗୋଟେ ହାଇଲାଇଟର ବାଲା କ୍ରିମ ଥାଏ ସେଟା ଲଗେଇଲା ପରେ ତାପରେ ଫାଉଣ୍ଡେସନ ଲଗେଇଲା ତାପରେ ଲିପିଷ୍ଟିକକୁ ବି ବ୍ଲସ୍ ଭଳିଆ ଲଗେଇକି ତା ଉପରେ ସେ କ୍ରିମ ଲଗେଇଲେ ହାଇଲାଇଟର ଭଳିଆ କାମ କରେ । ବଢିଆ ଲାଗୁଛି।ସେଇଟା ଏବ୍ ଲିପିଷ୍ଟିକକ୍ କୁ ଆଇସାଡୋ ଭଳିଆ ବି କାମ କଲେ ସେଇଟା ହି ଭଲ ଲାଗିବ।
ମୁଁ ବୁଝିପାରୁଛି ସେଟା କଣ ଅଛି।
ହଁ ସେଇଟା ଏବେ କମ୍ବୋ ମିଳୁଛି ଲିବିଷ୍ଟିକ ଫାଉଣ୍ଡେସନ ସେ କ୍ରିମ ଟା ।
ହଁ ସେଟା ସିଲଭର କଲରରେ ବି ଆଉ ଗୋଲଡେନ କଲରେ ବି ଆସେ।
ହଁ ତମକୁ କୋଉ କଲର ଫେବ୍ରେଟ୍ ଗୋଲଡେନ କଲର ହାଲାଇଟର ଗୋଲଡେନ କଲର ର ହାଇଲାଇଟର ଟା ମାନେ ମତେତେ ଭଲ ଲାଗେନି।ମତେ ତେବି ସିଲ୍ଭର କଲର ଟା ହାଇଲାଇଟ ବହୁତ ଭଲ ଲାଗେ।
ମତେ ବି ସେ ସିଲ୍ଭର ଟା ଭଲ ଲାଗେ।
ତମେ ସେଟା କିଣି ନ?
ହଁ ମୁଁ କେବେଠାରୁ ଆର ବର୍ଷ ଠାରୁ କିଣିଥିଲି ।
ମୁଁ ଖାଲି ଫାଉଣ୍ଡେସନ ପ୍ରାଇମର ଅଲଗା ଅଲଗା ଅର୍ଡର କରିଥିଲି।ମୁଁ ଆପରେ ଏଇ କମ୍ବୋଟା ଅର୍ଡର କରିବି।
ହୁଁ। ସେଟା ଭଲ ଅଛି କିନ୍ତୁ ବେଶୀ ବି ଭଲ ନୁହେଁ ସେଟା ମାନେ ଯାାର ଟିକେ ରୁଖା ରୁଖା ଥିବ ସେ ଲଗେଇଲେ ଭଲ ଯାାର ଟିକେ ତେଲିଏ ଥିଲେ ସେ ଲଗେଇଲେ ବ୍ରଣବରା ଭାଜିବ
ମାନେ ବୁଝିପାରିଲିନି
ମୁଁ କହ ଯାହାର ସ୍କିନ୍ ଟା ଡ୍ରାଇ ଥିବ ସେ ଲଗେଇଲେ ଠିକ ଯାହାର କିମ୍ବା ଯୋଉ ଇଏ ଥିବ ଅଏଲି ଥିବ ସେ ଲଗେଇଲେ ଭଲ ନୁହେଁ।
କାଇହିଁ କିି?
ସେ ବ୍ରଣରା ଭାଜିବ ଆହୁରି ଅଧିକ ତାଙ୍କର ଅଏଲ ହବ। ପ୍ରଡକ୍ସନ୍ ସେଥି
ଦେଖିବ ଅର୍ଡର କରିବି ତମେ ଏମିତି କହିଛ ମୁଁ ଆଉ ଅର୍ଡର କରିବିନି।
ହଁ ସେଟା ଲଗେଇଲେ ମାନେ ଏତେ ବି ଭଲ ଦେଖା ହବନି ମାନେ ବି କି ଯାହାର ରୁଖା ରୁଖା ଥିବ ସେ ଲଗେଇଲେ ଭଲ ଯାହାର ନର୍ମାଲ ଥିବ ସେମତି ଖାଲି ହାଲକା ଫାଉଣ୍ଡେସନ ମାରିକ ପାଉଡର ମାରି ଦେଲେ ବଢିଆ ଦେଖାବ ତେଲ ତେଲିଆ ଲଗେଇଦେଲେ ପୁରା ଅଜବ ଦେଖାହବ।
ହଁ ଇଏ ଫାଉଣ୍ଡେସନ ବହୁତ ଭଲ ଆଉ ଗୋଟେ ଯୋଉ ଦୋକାନରେ ମିଳୁଚି ଫାଉଣ୍ଡେସନ ସବୁ ସେ ମୁହଁ କେମିତି ହେଇଯାଉଚି ଡ୍ରାଏ ହେଇଯାଉଚି ଧବା ଧବା ବଡିିଆ ଦେଖା ଯାଉଚି ସେଠି
ହୁଁ ହ ମୋ ଭଉଣୀର ପାଘର ପାଇଁ ଆମେ ବହୁତ ସପିଙ୍ଗ କରିଛୁ।
କୋଉ କୋଉ କେମିତି କେମିତି ସପିଂ କରୁଛୁ ଟିକେ
ଗୋଟେ ଡ୍ରେସ୍ ଆଣିଛି ବାହାଘରର ଅନଲାଇନ ରୁ ଆଉ ଗୋଟେ ବୋଲି ମୋର ସେଟା ମାନେ ଦୋକାନ ରୁ ଆଣିଛି। ଆଉ ମୁଁ ଇଏ ଆଣିଛି। କଣ କହିଲ ପାଉଁଜି ଆଣିଛି ନା ପାଉଁଜି ଆଣିନି ଆଜି ଯିବି ଆଣିବା ପାଇଁ ପାଉଁଜି ଆଣିବି ଆଉ ଇଏ ଆଣି କଣ କହିଲ ଗୋଟେ ମାନେ ମୁହଁରେ ଲଗାନ୍ତି ସେଟାକୁ ଆଉ ଗୋଟେ ଆଣିବି
ହୁଁ ଆଉ କଣ କଣ ଆଣିଛ?
ଆଣିଛି କଣ କଣ ଆଣିଛି ମୁଁ ଇଏ ଆଣିଛି ଡ୍ରାୟୁରୁର୍ ଆଣିଛି।
କଣ କଣ?
ଡ୍ରାୟର୍ ଡ୍ରାୟର୍
ହଁ ସେଟା
ଏ ଚୁଟି ବଙ୍କା ବଙ୍କା କରିଦବନି ସେଟା ଗୋଟେ ଆଣିଛି ଆଉ ଗୋଟେ ସିଧା କରିବା ପାଇଁ ସେଇଟା ଗୋଟେ ଆଣିଛି।
ସେଟା କେତେ ପଇସା ନେଲା ଡ୍ରାୟଲ୍ ଟା?
ମିଶୋ ରୁ ଆଣିଛି ସେଟା ନେଲା ସାଢେ ତିନିଶହ ଟଙ୍କା।
ମିଶିକି
ନା ଖାଲି ଗୋଟିଏ ସାଢେ ତିନିଶହ ଟଙ୍କା ନେଲା ଆଉ ଯୋଉ ମୁଁ ସିଧା କରିବାର ସେଟା ଆଗରୁ ଅଛି ଆମ ଘରେ
ହଁ
ହଁ
କେତେ କେତେ ରେଞ୍ଜ୍ ରେ ଅଛି ମାନେ ଚୁଟି ଟା ଖରାପ ହବନି ତ?
ନା ସେଥିରେ ଗୋଟେ ଇଏ ଦେଇଛି ଲଗେଇବା ପାଇଁ ସେଟା ଲଗେଇଲେ ଖରାପ ହବନି। କଣଲା
ଚୁଟି ଟା କେତେଥରା ଷ୍ଟେଟ କରିଚ?
ମୁଁ ସେଟା ବହୁତ ଥର କରିଛି ମାନେ ସେଟା ସବୁବେଳେ କଲେ ଓ ପୁଡିବ ମାନେ ସେଇଟା ଅଛି ପାର୍ଟି ଫଙ୍କ୍ସନ୍ ପାଇଁ ମାନେ ଛଅ ମାସରେ ଥରେ କଲେ କି ଛି ହବନି ଠିକ୍ ଥିବ ହୁଁ ହୁଁ ଗୋଟେ ମତେ ସବୁଠାରୁ ଭଲ ଲାଗେ ଜୁ କର୍ଲ କରିଵାଲ ମାନେ ଟିକେ ଚୁଟି କର୍ଲ କରିବା ବଢିଆ ଦେଖାହେବ ସେଇଟା
ହୁଁ
ହୁଁ
ମତେ ବି ମାନେ ସେମାନେ କରୁଛନ୍ତି ମାନେ ଦେଖ୍ ବହୁତ ଭଲ ଲାଗେ ମୁଁ ଗୋଟେ ସ୍ପା କରାଇଥିଲି ଚୁଟିରେ ମୋ ଚୁଟି ପୁରା ଅଦା ଝଡିଗଲା ସେଥିପାଇଁ ମୁଁ ଆଉ କିଛି କରେ ନା
ଆଚ୍ଛା ସାର୍ ମୁଁ ଭାବିଥିଲି ସେଟା କରେଇବି ସେଥିବେ ଚୁଟି ଝଡୁଛି?
ବହୁତ ଯୋଡୁଛି ଚୁଟି ଟା ମୋର ଚୁଟି ପତଳା ହେଇଗଲା ପୁରା
ସେ ମୁଁ ଭାବିଥିଲି ସେଟା ଗୋଟେ କରିବି ମୋ ଚୁଟି ଆଗରୁ ବହୁତ ପତଳା ଅଛି ମୁଁ ଭାବିଥିଲି ମୋର ଜଣେ ସାଙ୍ଗ ଥିଲେ ସେ କହିଥିଲେ ତମେ କର୍ଦବ ଯୋଉ ଇଏ କରିଦବ ଯାଇକି ଗୋଟେ ଜାଗାରେ ସେଠି ଯାଇକି କରିଦବ। ହଁ ସେଟା କଲେ ଖରାପ ହଉଛି।
କଣ?
ମୁଁ କହିଲି ସେଟା କଲେ ଖରାପ ହଉଛି।
ହଁ ସେ ରେପ ଭଲ ନୁହେଁ କାହା କାହା ଚୁଟିରେ ଭଲ ୱାର୍କ କରେ ଆଉ କାହା ଚିଠିରେ ଭର ୱାର୍କ କରେ ନାହିଁ
ଆଚ୍ଛା। ଆଚଛା ଆଚଛା। ତମେ ତ କହୁଥିଲ ତମେ ତ କହୁଥିଲ ଲାଗରେ ଥର
କୁହ କୁହ
ହଁ ତମେ ମତେ ଥରେ କହିନଥିଲ କହିଲେ ସେଟା କରିଥିଲେ ସେଟା କରିବ ବଢିଆ ବଢିବ ମୁଁ ସେଇଥିପାଇଁ ଭାବିଥିଲି। କରିବି ବୋଲି
ଚୁଟି ଟା ବଢେଇିଲା ଲେକିନ ଅଧା ଝଡିଗଲା
ଆ।
ତମର ଚୁଟି ଲମ୍ବା ନାଇଁ କି
ହଁ ଆମ ଚୁଟି ଲମ୍ବା ଅଛି କିନ୍ତୁ ଝଡୁଛି
ଆଉ ଆଉ ମୁଣ୍ଡରେ ଚଛୁଟି ରହିବ ନିଷ୍ପା କରିବା ପରେ
କମ କିିଲ ଦେି ଆରେ ଡରରେଖଣ ଗ